ହାଲୋ। ହାଲୋ କଁ କରୁଚନ୍ତି? ହାଲୋ।
ହାଲୋ।
ହୁଁ ଖାଇଲଣି ନା? ହଁ ଖାଇଲଣି ନା? ହାଲୋ। ହାଲୋ। ହାଲୋ। ହାଲୋ।
ହଁ, ଆଜ୍ଞା ଶୁବୁ ହଁ ଶୁଭୁଛି, ଆଜ୍ଞା ଆଜ୍ଞା ଏବେ ଶୁଭିଲା।
ଅଁ ଖାଇଲଣି ନା?
ଏବେ ଶୁଭୁଛି ନାଇଁ ଖାଇନି। ଏବେ ରୋଷେଇ ସଇଲା ହଁ ହଁ ଶୁଭିଲା।
ହୁଁ ରୋଷେଇ ସଇଲା ଆଉ ବର୍ଷା ହଉଛି କି?
ନା ବର୍ଷା ନାଇଁ ଆପଣଙ୍କ ଆଡେ ହଉଛି।
ନା ଆମ ଆଡେ ସେ ଗାଳୁଛି ଦିନମାନ ଖରା ତ ନାହିଁ ମୋଳଠୁ।
ନା ଦି ଦିନ ହେଲା କାଁଳିଆ ତ କରୁଥିଲେ ବର୍ଷା ନାହିଁ।
ହୁଁ, ରାତି ରେ କଣ ଭାତ ଖାଉଛ ନା ରୁଟି?
ଆମର ଭାତ ରୁଟି ଦିଟାଙ୍କ ହଉଛି ଯିଏ ଯାହା ଖାଇବେ ମୁଁ ତ ରୁଟି ଖାଏ। ହଁ ବାପା ଭାତ ଖାଇବା ରାତିରେ ସେ ରୁଟି ଖାଆନ୍ତି ନହେଲେ ତାଙ୍କ ପାଇଁ ଭାତ ହୁଏ।
ଆଉ ସନ୍ଧ୍ୟାବେଳେ କଣ ଚା ଫା ପିଅନ୍ତି?
ହଁ ହଁ ସନ୍ଧ୍ୟାବେଳେ ଯାହାହେଲେ ଜଳଖିଆ ଖାଆନ୍ତି ମୁଁ କିନ୍ତୁ କିଛି ଖାଏନି ସନ୍ଧ୍ୟାବେଳେ। ସମସ୍ତେ ଖାଆନ୍ତି କେବେ ଯେତେବେଳେ ଖାଇଦିଏ ଆ ଆଜି ଟିକେ ଜଳଖିଆ ଖାଇ ଦେଇଥିଲି। ଭାତ ଖାଇନଥିଲି ଆଜି ଭଲସେ ତ ଟିକେ ଜଳକିଆ ଖାଇଵି ନହେଲେ ଗ୍ୟାସ୍
କଣ ଗୋ ଗୋଟେ ଟାଇମ ଖାଅ ଭାତ?
ହଁ ଗୋଟେ ଟାଇମ ଭାତ ଖାଏ।
ଭୋକ ଲାଗେ ନାଇଁ?
ହଁ ମୋର ତ ଅଭ୍ୟାସ ହେଇଯାଇଛି ସେ ଥରେ ଟାଇମ ଭାତ ଖାଏ ହେଲେ ହେଇଯାଏ, ଗୋଟେ ଟାଇମ୍ ଆଉ ଦି ଟାଇମ୍ ଖାଇଲି। ଆଜ୍ଞା।
ମୁଁ ସକାଳୁ ଜଳଖିଆ ଖାଉଛନ୍ତି।
ହଁ ସକାଳେ ଜଳଖିଆ। ଖାଇଦିଏ ଜଳଖିଆ ବୋଲି ଘରେ ଯାହାମାନେ ବନେଇ ଖାଇଦିଏ ତେଲ ଜିନିଷ ବାହାର ଜିନିଷ ଖାଏନି, ଯାହା ଖାଇଦିଏ ନହେଲେ ବେଳେ ବେଳେ ବି ସକାଳେ ମାନେ ପାଗ ଦେଖିକି ପଖାଳ ଖାଇଦିଏ ହେଲା ସକା ସବୁବେଳେ ଖାଇ ହୁଏନି ଥଣ୍ଡା ପାଇଁ କି ଖାଇଦଏ।
ସକାଳୁ ଭାତ ତ ସକାଳୁ ଉଠିକି ଖାଇଦବ ସରିଲା, ଜଳିଖିଆ ଖାଉଛନ୍ତି।
ନାଇଁ ମୁଁ ମତେ ଭଲ ଲାଗେ ସକାଳୁ ପଖାଳ ଖାଇବା ପାଇଁ ହେଲେ ମତେ ଯୋଉ ଥଣ୍ଡା ଦେହ ତ ଯାଉନି ଦେହରେ।
ମୁଁ ତ ଆମ୍ବଳିଆ ପାଖା କ ଥଣ୍ଡା ହଉ ଯା ମୁଁ ଆମ୍ବିଆ ପାଖ ତିନି ଦିନ ଏ ଭାତ ମୁଁ ଖାଇମି। ନଗଦ ଭାତ କାଲି ପଖାଳିଥିବି ଆଜି ମୁଁ ଖାଏନି ସେଇ ଭାତକୁ ଆମ୍ବିଳା ତୁରାଣି ରଖିଥିବି କନ୍ସେ ଖଣ୍ଡେ।
ହଁ ହଁ।
ନହେଲେ ଆମ୍ବିଳା ଦହି ମିଶେଇଦେମି ଭାତରେ। ରାତି ପାହୁ, ଜର ହଉ, ଯାହା ହଉ ମୁ ଭାତ ଖାଏ ସେ ଭଲ ଲାଗେ ଦେଖିବ। ତମେ ଦିନେ ସଜ ପଖାଳ କର କି ନଗଦ ପଖାଳ ଯାହା କର। ଟିକେ ଆମ୍ବିଳା ଯୁଆ ସମୟମାନ ଟିକେ ଅଧିକା ଟିକେ ଖଣ୍ଡେ ରଖିଥିବ ସେଥିରେ ମିସେଇବ ତ ବଢିଆ ଲାଗିବ। ଦଳା ଦଳି କରିକି ଖାଇଦବ କିଛି ଆଉ ଖୋଜିବନି।
ହୁଁ ଆମ ବାପା ଏମିତି ଖାଆନ୍ତି।
ପିଇବା ପାଇଁ ସେ ତୁରାଣିଟା ବି ଭଲ ଲାଗେ। ଏ ଖରାଦିନେ ତ
ପଖାଳ ହଁ ଖରା ଦିନେ ଭଲ ଲାଗେ। ମୁଁ ବି ଆମେ ପଖାଳ ଖାଇବା ମୋର ଯୋଉ ଥଣ୍ଡା ଦେହ ହେଇଗଲା ତାପରେ ଥଣ୍ଡା ଧରିଛି ବୋଲି ଆଉ ଏବେ ଖାଉନି ନହେଲେ ମୁଁ ବି ସକାଳୁ ପଖାଳ ପଖାଳ ଖାଇଦେଲେ ମତେ ଶାନ୍ତି ଲାଗେ।
ହୁଁ
ଆଉ ଯାହା ଖାଇଲେ ବି ମାନେ ଏବେ ତ ଅଭ୍ୟାସ ହେଇଗଲାଣି, ଆଉ ମାନେ ଏଠି ମୁଁ ଶାଶୁ ଘରେ। ସମସ୍ତେ ସକାଳୁ ଜଳଖିଆ କେ ଭାତ ଖାଆନ୍ତିନି ତାଙ୍କର। ଆଉ ଏଇଠି ଆସିକି ଅଭ୍ୟାସ ହେଇଗଲା ଭାତ ଖାଇବାଟା ଛାଡି ହେଇଗଲା ଆଙ୍କ ସବନ୍ଧ ଗଟେ
ଖାଇ ଦଉନା ଭାତ।
ଏଠି ସମସ୍ତେ ମାମା ହେରିକା ନା ଗୋଟେ ସାଙ୍ଗ ହେଇଗଲା ଖାଇବାନି। ଅଉଟା ଖାଇ ହେଇଗଲା ତାପ ତାରେ ପଖାଳ ଖାଇଲା ବେଳକୁ ଏବେ ମାନେ ତଣ୍ଟି ତୁଣ୍ଟା ଫୁଲି ଯାଉଛି। ଗାଲ ଫାଲ ଫୁଲିକ ଟନ୍ସିଲ ବାହାରି ପଡୁଛି।
ହଁ ଅଭ୍ୟାସ ଯୋଉଟା ହେଇଗଲା ଆଉ।
ହଁ ଆଛା ଆଉ ଖାଇବନି ପଖାଳ।
ତା ସକାଳୁ ଗାଧା ଗୁଧି ହେଲା
ପଖାଳ ଖାଇ କି ଗରମ ଟା ସେଇଟା ଥରେ।
ରାତିରେ ରୁଟି।
ଆଜ୍ଞା
ମୁଁ ରାତିରେ ରୁଟି ଖାଅ ସବୁ ବେଳେ
ହଁ ରାତିରେ ରୁଟି
ସମସ୍ତେ ଖାନ୍ତିନି ତମେ ଏକା
ନା ସମସା ନେଇ ମାନେ ମୋ ହଜବେଣ୍ଡ ମୁଁ ଖାଉ। ରୁଟି ତ ସିଏ ଯୋଉଦିନ ଦିନରେ ଭାତ ନ ଖାଇଥିବେ ଯୋଉ କାମ ଯାଇଥିବେ ନା ଜବ୍ କୁ। ଆସିଲେ ସେ ତାଙ୍କର ଖାଇବେ ଭାତ। ଯୋଉଦିନ ଯାଇନ ମାନେ ଖାଇଥିବେ ଦିନ ବେଳେ ଭାତ ଖାଇଥିବେ। ସେ ରାତିରେ ରୁଟି ଖାଇବେ, ଖାଲି ବାପା ଯାହା ଖାଆନ୍ତି ଭାତ।
ଆ ଆମର ତ ସବୁ ରୁଟି ଅଭ୍ୟାସ ରୁଟି ଖାଆନ୍ତି।
ହଁ ଉଁ ନିଦ ଆସୁ ନା ତମକୁ ରୁଟି ଖାଇବା ଅଭ୍ୟାସ ତମକୁ ନିଦ ଆସୁଥିବ।
ହଁ
ଆଉ ଯାହାର ଅଭ୍ୟାସ ନାହିଁ ମୁଁ ରୁଟି ଖାଇଲେ ନିଦ ଆସେନି ମୋତେ।
ହଁ ବହୁତ ଜଣଙ୍କୁ ବାପା ଆମ ବାପା ହେଇଆ କହନ୍ତି ମତେ ରୁଟି ଖାଇଲେ ମାନେ ଭୋକ ଭୋକ ହଉଚି ମୋ ପେଟ ପୁରୁନି ମୁଁ
ମତେରେ ଭୋକ କରେନି ନିଦେ ତ ଆସେନି ରୁଟି ଖାଇ ସୋମବାରରେ ମଙ୍ଗଳବାରରେ ଆମର ଖାଉ ଯେ। ମତେ ଭାରି ରାଗ ଲାଗେ ମୁଁ ସୁଜି ଫୁଜି ପଛେ ଖାଇଦେବି ମ୍ୟାଗି ଇପି କରିକି ଖାଇମି ଖାଇକି ରହିଯିବି ହେଲେ ରୁଟି ଖାଇଲେ ମୋତେ ନିଦ ଆସିବନି ରାତି ପାହା ଆନେଇଥିବି
ଅଭ୍ୟାସ ଅ ରୁଟି ପସନ୍ଦ ନା
ହୁଁ ଉଁ ହେ ଦେହ ପା ଯାହା ହବ ସେ ମୁଁ ଭାତଆଗେ ଖାଇମି ଭାତ ଥରେ ଖାଇଦେନି ହେଣିକ ତ ନ ଖାଇଁ ଦି ଦିନ ଓପାସେ ରୁହେ ପଛକେ।
ଭାତ ଟା ଶାନ୍ତି ସମସ୍ତଙ୍କୁ ଲାଗେ। ଆଉ ଯାହା ଯେତେ ଖାଇଲେ ହବନି
ହଁ ମୋ ଭାତେରେ ଆମ୍ବୁଲ ଲଗେଇ ନଗେଇ ପଛେ ଖାଇଦେମି କିଛି ଦରକାର ନ ହଉ। ଏ ରୁଟି ଖାଇକି ମତେ ଯେ କହିବ ଏ ମୋ ପୁଅ ହେଲା ବେଳକୁ ରୁଟି କହିଲେ ଖାଅ ସିଏ କି ସାଲାଇନ ଖୁଲ ତମେ ମତେ ଭାତ ଦିଅ ଆଣିକି।
ହା ହା।
ଡାକ୍ତର ଙ୍କୁ କହିଲେ ଡାକ୍ତର କହିଲା ଦିଅ ସିଏ ଯାହା କହୁଚି ମାନେ ମୁଁ ରୁଟି ଖାଇବିନି ମାରିଦେଲେ ମୁଁ ରୁଟି ଖାଇବିନି।
ରୁଟି ଯେ ଅ
ଦି ଦିନି ପଛେକେ ମୋ ଦେଇ ପଛରେ ଦେଲା ପଠେଇଲା କରିକି ମ୍ୟାଗି ମୁଁ ରୁଟି ଆଉ ଖାଇଲିନି।
ହୁଁ ହୁଁ ପୁଅ କଣ ସିଜରିନି ନା ନର୍ମାଲ?
ମୋ ନାଇଁ ସେ ତ ଲେଟରେ ହେଲା ନା ହଁ ସାତ ଆଠ ବର୍ଷରେ ହେଲା ତ ତାକୁ ସିଜରିଆନ ସେଥିପାଇଁ କରିଦେଲି। ତାକୁ ଆଉ ଭଲ ଥାଏ ମନ୍ଦ ଥାଏ।
ହଁ ଆଜିିକାଲି ତ ସମସ୍ତଙ୍କର ସିଜରିଆନ।
ନାଇଁ ସେଇ ଡାକ୍ତର ଲେଡ଼ିଜ ଡା କୋଉଥିରେ କଲେ ଭଲ ନା ଭଲରେ ହବ ମୋ ଦେଢଶୁର ମନା କଲେ କହିଲେ ନା ତାର ସାତ ଆଠ ବର୍ଷରେ ହଉଚି କୁଆଡେ ସେଠି ମୋ ଦାଦା ଝିଅ ଜଣଙ୍କର ଏମିତି ହେଇକି ନଷ୍ଟ ହେଇଗଲା ନା। ଭଲରେ ହେଲା ଛୁଆ ଟା ପାଞ୍ଚ ମିନିଟ ବଞ୍ଚିଲା ତାପରେ ମରିଗଲା ସେଇ ଛୁଆ ଟା।
ଓ ହୋ।
ଆଉ ସେଥିପାଇଁ ଆମର ଡରିଗଲେ ସବୁ ମୋ ଦେଢସୁର କହିଲେ ନା ତାକୁ ସିଜରିଙ୍ଗ କରିଦିଅ। ଆଠ ବର୍ଷ ସାତ ଆଠ ବର୍ଷର କଣ ପାଇଁ ମାନେ ଭଲ ଥାଏ ମନ୍ଦ ଥାଏ।
ଓହୋ।
କହିଲେ ଆଜିକାଲି ତ ସବୁ ସିଜରିଙ୍ଗ ହଉଚନ୍ତି ଆଉ କାଇଁ ଖାଲି ଟାରେ ରଖିବା।
ଓହୋ ନାଇଁ ସିଜରିନ୍ ହେଲେ କିଛି କିଏ ନାହିଁ ସେଇ ଆମକୁ ଟିକେ ପ୍ରୋବ୍ଲେମ ଅଣ୍ଟା ଫଣ୍ଟା ଏଗୁଡା ଧରିବ ଆଉ।
ଏଇ ଅଣ୍ଟା ଧରିବ ଆଉ ଭାର-ଭାରି କାମ ଆଉ କିଏ କରୁଚି ଯେ କରୁଚି କିଏ ଆଉ ଧାନ ବସଉଚି ନା ଆଉ କଣ କର ଯେତେ ଭାରି ସେମିତି ହବ ଆଉ କିଏ କଣ କରିବ ସେଇପା ଅଣ୍ଟା ବେଶୀ ଟାଇମ ଏଇ କ ଆସିକି ଏଇ କମ୍ପାନୀ କାମ ରୁମ ରେ ବସିକି କଲାକୁ ଅଣ୍ଟା ବିନ୍ଧୁଚି ବେକ ସନ୍ଦି ବିନ୍ଧୁଚି। ମୋର ଏତେ ବିନ୍ଧା ବିନ୍ଧା ମୁଁ କାଠେଇ ଯିବି। ମୁଁ କାଠେଇକି ରହିଯାଏ।
ଦେହର ଦେହରେ ମାରିଆ ପାଇଁ ପଡିବ କଣ ପାଇଁ ନା କାମ କରିଆ ପାଇଁ ପଡିବ ନା ହେଇପାଇଁ।
ସେଇ କାହାକୁ କହିବୁ ଏଇ ଆସିଚୁ ଆମେ ବାହାରେ ରହିଚୁ ଏଇ ମୁଁ ଏଇ ଯୋଉ ଗୋଟେ କମ୍ପାନୀରେ କାମ କରୁଥିଲି ସେଠୁ ଫୋନ କଲେ। ତୁ ଘରେ ବସୁଚୂ ଚାରି ଘଣ୍ଟା ଡ୍ୟୁଟି କରିନୁ ରୁମ ରେ ମୁଁ କହିଲି ହଁ ଦିଅ ଚାରି ଘଣ୍ଟା ଟା କାଇଁ ଖାଲି ଟାରେ ଘରେ ଏକା ବସିବୁ ଛୁଆର ତାର ତ ଖେଳୁଚି ଘରେ ଭିତେରେ କବାଟ ଦେଇଦେନେ କାଇଁ ଖାଲି ଟାରେ ଏକା ବସିବି। ଯେ ମୁଁ ଚାରି ଘଣ୍ଟା ଡ୍ୟୁଟି କରିଦିଏଁ ଘରେ।
ହଁ।
ମୋର ଘରେ ଆସି ମେସିନ ଫେସିନ୍ ଦେଉଚନ୍ତି ଏଇ ଏଇନା ଆଇକି ପଫସନ ଛଡେଇ ଏଇ ଛଡେଇ ସାଇନୁ। ଏଇନେ ଯଦି ହବ ନା ଅ ଘଣ୍ଟେ ଘଣ୍ଟେ ଚେକିଂ କରିଦେମି ଖାଇଦେମୁୁ ଖାଇଦେଇକି ଇଁ ସଇଲା କାଲି କି ଦେଇଦେମୁ ସଖାଳୁକୁ।
ଓହୋ କଣ କାମ କରୁଚନ୍ତି କୋଉଟୀ ବାହାରେ ରହିକି ଜବ୍ କରୁଚନ୍ତି ନା କଣ?
ହଁ ହଁ ଆସି ବାହାରେ କାମ ଯାହା ହଉ କରଥିନୁ। ଛାଡି ଦେଇଚି ଏଇ ଛୁଆ ଟା ପାଇଁ ସା ଦେଢ ବର୍ଷ ହେଲା ଛାଡି ଦେଇଥିନି।
ଓହୋ ଆପଣ ଆପଣଙ୍କ ହଜବେଣ୍ଡ ବାହାରେ ରହିକି କାମ କରୁଚନ୍ତି?
ଉଁ ହଁ।
ହଁ ହଁ।
ଆଉ କାମ କରିଥୁ ଆଉ ଏଇନା ଛୁଆଟା ପାଇଁ ସେ କମ୍ପାନୀ ଯିବନ ଏଇଟା ପାଟିରେ କାଳେ କଣ ପୁରଇବ ବୁଢାଢ ଛଇ ମାଲିକ କହୁଛି ଏଠି ଆସି କାମ କର ଛୁଆ ବି ଖାଦବି ସୁବିଧା ତାପରେ ଆମପଟେ ପିଲା ବି କମ୍ପାନୀରେ ରହିଯାଇଛନ୍ତି ସବୁ।
ହଁ।
ଆଉ ସବୁ ପିଲା ଆମ ଫଟୋ ଓଡିଆ ପିଲା ଯେତିକି ସବୁ ଆମ ଫଟୋ ପିଲା।
ଆଜ୍ଞା।
ଆଉ ସିଏ ଯା ଝଅ ଫେରାର୍ ସିନା ପଟ ନୁହେଁ ଝଅ ସେ ତଥା ଅଛନ୍ତି ଅଳ୍ପ ଦିଟା ମପଟ ଝିଅ ଆଉ ପୁଅ ପିଲା ସବୁ ଆମପଟ। ନା ଓଡ଼ିଶା ବାହାରେ।
ହଁ।
ଆମେ ମୟ ସୁର ଲାଗା ଆସିକି ଅଛୁ।
ହଁ ହଁ।
ଆଜ୍ଞା ଆଉ।
ହଁ।
ଆଉ ସିଲେଇ ଫିଲେଇ ସ ଏଇ ଛୁଆ ତ ସିଲେଇାଇ କରିଦବନି ନହେ ଟେଲର ଟାଣିକ ପକେଇଥାନ୍ତି।
ହଁ ଛୋଟ ଛୁଆ ଆଉ।
ସେ ହାତ ପୁରରେ ଦବ ନା ଟେ ଫିଲ ଆଣିକି ପକେଇଥା ପକେଇଲେ ଭଲ ପଇସା ବ୍ଲାଉଜ ଗୋଟେରେ ଆଠଶହ ନଅଶହ ସାତଶହ ସେ ଓଡିଶାରେ ଆମର ଦେଢଶହ ଜିନଷରେ କାଁ ରେ କଣ।
ହଁ ବା ଏଇ ବାହାରେ ଭଲ ପଇସା ନା।
କଣ କହିଲ?
ନାଇଁ ବାହାରେ ଭଲ ପଇସା ନା ସେପଟିକା ବଜେଟ ନେଇକି‌।
ନା ଏପଟେ ବ୍ଲାଉଜ ଭଲ ନୁହଁ ଜମା ଏ ଯୋଉ ହ କଣ କହିଲ ଟେରିକୋଟ କପଡା ଯୋଉ ଦଉଛନ୍ତି ଏପଟ କଣ କହୁନି ଅସ୍ତ୍ରରେ ତାଙ୍କର ଥରେ ସିଲି ଯାଇଛ ମୋର ସେ ବ୍ଲା ଥର ସିଲେଇଲିକି ଆେ ସିଲେଇ କରିପାର ଏପ ଥର ସିଲେୋଲିକି ଆ ସିଲେ କରିପାରିବାନି ଏପଟେ ବ୍ଲା ଭଲ ନୁହେଁ। ଯଦି ଗୋଟେ କପଡା କୁ ସିଲେଇ ଥରେ ଫିଟି ଯାଇଛି ସେ ସିଲେଇ ହବନି। ଦ୍ୱିତୀୟ ଥର ଏଇୟା ହଉଚି କଥା।
ହଁ।
ଯାହା ତମେ ଖାଇ ଖୁଆ ଦିଅ।
ଆଜ୍ଞା।
ହଉ ଖାଲି ରଖୁଛିଁ?
ଆଜ୍ଞା।
ଜା ହଉ ଖାଇଦିଅ